ଆଉ କଣ କରୁଥିଲ।
ମୁଁ କହିଲି ଏଇଠି ଭଲ ଥିବ ଆଉ ବାହାରେ ଆଉ କଣ କରିବି।
ଆଚ୍ଛା। ଆଉ ଘରେ ସବୁ ଭଲ।
ହଁ ଭଲ ହଁ ତମେ।
ହୁଁ ହୁଁ ଆମର ବି ସବୁ ଭଲ।
ହଁ ଆଚ୍ଛା। ଆଉ କୁଆଡେ ବୁଲାବୁଲି ଯାଇନ। ମୁଁ କୁଆଡେ ବୁଲାବୁଲି କରିବାକୁ ଯାଇନ?
ହଁ ଯାଇଥିଲି ଏ ପହର ଦିନ ଯାଇଥିଲି।
ଆଚ୍ଛା କୁଆଡେ
ଯିବାର ଥିଲା ମାନେ କପିଳାଶ। ଯିବାର ପ୍ଲାନ୍ ଥିଲା ହେଲା କି? କିନ୍ତୁ ଯାଇ ହେଲାନାଇ ଆଉ। ଅଧା ବାଟେ ଯାଇକି ଫେରି ପଳେଇ ଆସିନି ମିନିଟେ ପ୍ରୋବ୍ଲେମ୍ ହେଲା ଘରେ। ଆଉ ତମେ କଆଡେ ବୁଲାବୁଲି ଯାଇନ କି?
ହଁ।
ଝାଡା ପଳେଇଲେକି ଉଁ।
ହାଲୋ।
ମୁଁ କହିଲି ତମେ ଯାଇନି କି କୁଆଡେ।
ହଁ ତା ପାଇଁ ଆସୁଥିଲି ଘରକୁ ପଳେଇବି କାଲି ଶାଶୁଘର।
ଆଚ୍ଛା।
ଘରେ ଆଉ କୁଆଡେ ବୁଲିବୁ ଆଉ
ଉଁ ହୁଁ।
ପୁଣି ଆସିବେ କ ଆଉ।
ଆଇନା ଆଉ ଏବେ ଆଗକୁ ଯୋଉ ର ରଥଯାତ୍ରା ଆସୁଛି କେମିତି କଣ କୁଆଡେ କଣ ବୁଲିଯିବ।
ରଥ ଯାତ୍ରା ରେ ଏବେ ତ ଆସିଚି ଆଉ।
କଣ ଗୋଟେ ସାଉଣ୍ଡ ହଉଛି?
ସାଉଣ୍ଡ ହଉଛି।
ହଁ ଏବେ କିିଲଅର ଶୁଣାଗଲା। ହଁ ଏବେ କ୍ଳିଅର ଶୁଣାଗଲା।
ହଁ ହଁ ହୁଁ ବା ଶାଶୁଘର ଗାଁ ରେ ହୁଏ ରଥଯାତ୍ରା ଭଲ ଯେ, ସେଇ ଘର ପାଖ ମାର କେଟେ ପାଖରେ ଗୋଟେ ମନ୍ଦିର ଅଛି।
ତମ ଘରେ ଅଛ?
ହଁ ଏବେ ମାମା ଘର ଅଛି।
ଏ ଯୋଉ ରଜ ବୋଲି ଆସିଥିଲ।
ହଁ ଆଜ ବୋଲି ଆସିଥିଲି।
ଆଚ୍ଛା।
ପୁଣି ଶାଶୁ ଘର ପଳେଇବି। ସେଠିବି ଆଉ କାଲି ଯିବି ମୁଁ। କଣ କର ଦି ଦିନ ରହିଛି। ଆସିଲେଣି ବା ୱାନ୍ ମନ୍ଥ ହବ, ଆଉ ରହିହବନି ଆଉ। ଶାଶୁ ଘରେ ଜମା ମୁଁ ରହିନି ପା।
ଆଉ
ବା ଶାଶୁ ଘରେ ବା ବେଶୀ ରହିନି, ଦେଢ ବର୍ଷ ଯମା ବାହାଘର ମୁଁ ଜବ୍ କରୁଥିଲି ନା। ଶାଶୁ ଘରେ ରହିନି ଜମା। ଖାଲି ପର୍ବପର୍ବାଣୀ ହେଲେ ଦି ତିନି ଦିନ ଯାଏ ଫୁଣି ପଳେଇଆସେ। ହ
ଆଛା ଆଛା।
ଆଉ ଏବେ ଏଇ ଦୁଇ ତିନି ମାସ ହେଲା। ଯାଇକି ରହିଛି ବାସେ ଖଣ୍ଡେ ଏମିତି କୋଡିଏ ଦିନ ପନ୍ଦର ଦିନ ଏମିତି ରହିକି ଆସିଛି। ଏବେ ଫାଇନାଲ ରହିବି ଆଉ। ନହେଲେ ଯାହା ଅକେଜନ ପଡେ ମୁଁ ଯାଏ ଦି ତିନି ଦିନ ଛୁଟିରେ। ପୁଣି ପଳେଇଆସିବେ ଘରକୁ ଆଉ ମୁ ପୁଣି ଅଫିସ୍। ହଁ ଏଠି ଥିଲି ମୁଁ ଜବ୍ ଯୋଉ କରୁଥିଲି ସେଠି ଥିଲି ସେଠୁ ଆମ ଘରକୁ ପଳେଇ ଆସିଲି। ହଉ ଯାଇନି ଆଉ ଶସୁଘଳେ ଯିବି ଆଉ ରଜ ପଡିଗଲା ତ ଗୋଟେବେ ବୁଲାବୁଲି କରିକି ଯିବି ଆଉ
ହୁଁ ଆଚ୍ଛା। ପୁଣି ନା ପଳେଇବ ପୁଣି ରଥଯାତ୍ରାାରେ ଆସିବ ନାହିଁ ତମେ ସେଠି ହବ ନା ଶଶୁର ଘରେ।
ହ ହଁ ସେଠି ଯାଇକି ଚାଷ ଘରେ ଏମତି ରକ୍ଷ ବଥାା କରିବ।
ହୁଁ ହୁଁ ଭଲ କେମିତି କଣ ଭୁଲ ସେଆଡା ତମର ରଥାତ୍ରା କେମିତି କଣ ହୁଏ।
ାତ ଶାଢେ ମୁଁ ଗୋଟେ ଥର ଦେଖିଛି ତ ଜମା ସେ ଆମର ସେଇ ଗ ବଡ ମନ୍ଦିରଟେ ଅଛି ସେଇ ମାର୍କେଟ ପାଖରେ ସେଠିନା ଗୋଟେ କଣ ରାଜା ଗୋଟେ କଣ ରାଜାଙ୍କର ମଠ ଅଛି ସେଠି ଆଗରୁ ମାନେ ପୂର୍ବ କାଳରୁ ରାଜାଙ୍କର ଜମି ଗାଡି ସବୁ ଗୋଟେ ଘର ବଡ ଆକାର ଅଛି ତ ତାଙ୍କ ତରଫରୁ ସେ ରଥ ଯାତ୍ରା ଟା ସେ କରନ୍ତି ଆ ସେଇଠିକି ନା ସେ ଗୋଟେ ବଡ ରଥ ହେଇକି ଗୋଟେ ରଥରେ ତିନି ଠାକୁର ଏମତି ବସିବେ ହଉ ସେ ମାନେ ପୁରା ବହୁତ ବଡ ରଥ ହୁଏ ସେଠି ଆଉ ସେ ଯୋଉ କଣ ଛେରା ପହଁରାଟା ଯେମତି ହୁଏ ସେ ଏଇଠି ଯ ରାଜା ଯାହାକୁ ମାନୁଥିଲେ ଆଗରୁ ପୂର୍ବପୁରୁଷ ତାଙ୍କ ବଂଶଗର ଯୋଉମାନୋନ ସବ ଅଛନ୍ତି ଏବେ ତା ଭିତରୁ ସେ ଜଣେଙ୍କୁ ମାନେ ଛେରା ପହଁରା କରିବେ ଆଉ ଯେମିତିତିି ଅଛି ଯେମତି ସବୁ ପ ଗୁଣ୍ଡଚରା ଆମ୍ଭ ଆବ ଆଉ ବାହୁଡା ପର୍ଯ୍ୟନ୍ତ ଜଣଙ୍କ ଘରୁ ମାଉସୀ ମା ଘର କରି ରଖିଛନ୍ତି ସେଠିକି ଯାଇଠ ତାରେ ରହିବେ ଆଉ ସେମିତି ପିଠା ପଣା ସେଇ ସବୁ ଯିବ ଏପଟୁ କର ହେଇକି। ଆଉ ମାନେ ପୁର ପୋଲିସ ଫୋର୍ସ ଫର୍ସ ପୁରା ବର୍ଡର ଟା ଯେେତୁ ହୁଏ ପୁରା। ଟୋଟାଲ ଗାଁ ଟା କଭର କରିବେ ନା ସେଥିପାଇଁ ପୋଲିସ ଫୋର୍ସ ଫୋର୍ସ ବି ଡକେଇଥିବେ ସେମାନେ ବି ସବୁ ଜଗି ଥିବେ ରଥ ବଡ଼ରେ ଟାଣୁଣି କରନ୍ତି ସବୁ ଆଉ ଯୋଉ ତ। ପା ହେଇ ପାଣି ସ୍ପ୍ରେ ହେଇ ବି ସେଠି ହୁଏ ଖରାଏ ବର୍ଷା ହେଲା ତ। ଯୋଉ ବର୍ଷ କିଛି ନାଇଁ ଆଉ ଖରା ହେଲେ ହୁଁ ସେଇ ପାଣି ସୁରି ହେଇକା କରନ୍ତି ଦହି ପାାଣି ହେଇକକା ସବୁ ଦିଅନ୍ତି ଏମିତି ସବୁ କରିକି। ହୁଏ ଆଉ ଆମେ ବି ବୁଲିବାକୁ ଯାଉ ମାର୍କେଟ ଫାର୍କେଟ ବି ପଡିଥାଏ କିଣା କିିଣି କ କରି ରଥ ଟାଣି ଖାଇ ପିଇକି ଏମତି ଆସୁ ଆଉ ଏଇ ବର୍ଷ ପୁଣି ଯିବି କାଲି ତ ଯିବି କଥାପତରେ ଦେଖିବା ବୁଲିଯିବା ପୁଣି କଣ ହଉଛି।
ଆ ପୁରୀ ଯାଅନା କି ତମେ?
ପୁରୀ ଯାଇଥିଲି ଆର ବର୍ଷ ଯାଇଥିଲି ଆର ବର୍ଷ ଯାଇଥିଲି ମାନେ -ମାନେ ରଥଯାତ୍ରାରେ ଯାଇଥିଲି ଆର ବର୍ଷ ଗୁଣ୍ଡିଚାର ଯାଇଥିଲି ଆଉ ଏମିତି ନର୍ମାଲ ମୁଁ ଯାଇଛି। ତା ଏଇ ବର୍ଷ ଭିତରେ ଥରେ ଦିଥର ଯାଇଛି ନର୍ମାଲ ଅଲଗା ଟାଇ ଟାଇମ୍ ରେ ଗଲେ କଣ ଫାଙ୍କା ଟାଇମରେ ଠାକୁରଙ୍କୁ ଟିକେ ଦେଖିହବ ଆଉ ବୁଲାବୁଲି କରି କିଏ ଆସି ହବ ଆଉ ରଥଯାତ୍ରା ଟାଇମ ରେ ଯଦି ଯିବ ଆଉ କଣ ବୁଲି ପାରିବ ସେ ତ ଯୋଉ ଚକଡା ଚକଡି ତା ଭିତରେ ପୁରା ଭିଡ ଯେ ପେଲା ପେଲି ବୋଲି କହିଆ କଥା ଯାଇଥିଲି ତ ଗୋଟେ ବର୍ଷ ଆର ବର୍ଷ ନା କଣ ସେ ପୁରା ଗଲି ଚପଲ ରହିଗଲା ଖାଲି ପାଦରେ ଘରୁକୁ ଆଇଲି। ଲୋକ ସବୁ ଚଢିଗଲେ ଚପଲ ଉପରେ ଆଉ ବୁଲି ପାଇଲିନି। ହ ଚପଲ ଚପଲ ମାନେ ତମେ ଠିଆ ହେଇଚ ଲୋକ ତମ ପାଦ ଉପରେ ସବୁ ଚଢି ଯିବେ ତମେ ବାଧ୍ୟ ହେଇ ଚପଲ ଟାକୁ କାଢି ଦ ବ ନା ନାଇଁ କାଟିବ କାଢି ଦବ ଆଉ ତାପରେ ତ ମାନେ କୋଉ ଏମିତି ଆମେ ଥରେ ଭିଡ଼ ହେଲେ କୋଉ ଜାଗାକୁ ଯାଉଛେ ମନ୍ଦିର ପଛକୁ ପଛ କିଏ ଭିଡ଼ ହଉଛନ୍ତି ଏମିତି ପେଲି ଦଉଛନ୍ତି କଣ ନା ଗୋଟେ କଥା। ସିଏ ମାନେ ଚତୁର୍ଦିଗ ଭିଡ ମାନେ ତମକୁ ସାଇଟ ରୁ ଲୋକ ଚାପୁଥିବେ ମଝିରୁ ଆଗରୁ ମାନେ ତମେ ନିଃଶ୍ଵାସ ହିଁ ନେଇ ପାରିବନି ଖାଲି ବେକଟାକୁ ଯାହା ଉପରକୁ ଟେକିକି ରଖିଥିବ ନିଃଶ୍ୱାସ ପାଇଁ ନହେଲେ ଆଉ କିଛି ନାହିଁ। ସିରିଏସ୍ଲି ବା ଆଉ ଆମେ ପୁରା ସେଇଭଳିଆ ପରିସ୍ଥିତି ପୁରା ଠାକୁରଙ୍କୁ ସେଇଠି ପୁରା ମୁଣ୍ଡିଆ ମାରିକି ପ୍ରଭୁ ଯାହା କରିବ କରିବ ମୁଁ ଆଉ ଏଇ ରଥଯାତ୍ରାକୁ ଆସିପାରିବିନି। ଆଉ କଣ କରିବ ଆଉ ହୁଁ। ଏଇ ଆଉ ରଥ ଦଉଡି ଟିକେ ଛୁଇଁ ହବ ସେ ପୋଲିସ ମାନେ ତ ଖାଲି ଯାହା ରଥ ଟା ଟାଣୁଥିବେ ଆଉ। ମଣିଷ ଆଉ ନର୍ମାଲ ଲୋକ ମାନେ ହଁ କାହାକୁ ତ ଛୁଆଁଇ ଦେବେନି ସବୁ ବାଡିଆ ପିଟା ଏମତି ସବୁ ଟି କିଏ ଖାଲି ରଥ ଦଉଡ଼ି ଛୁଇଁଆ ପାଇଁ ବହୁତ କଷ୍ଟ।
ହଁ।
କଣ କରିବ?
ଯିଏ ସେ ଦଉଡି ରଶିର ଯୋଉ ଆଣିଥିବ ନାଇଁ ନା ଯୋଉ ରଥର ଯୋଉ ଦୌଡ଼ିର ର-ର-ରଥରେ ଯୋଉ ଥିବ ଯୋଉ ରଶି ନଡିଆ ରଶି ସେ ଯୋଉ ତାର ଯୋଉ ନଡିଆ ରଶ ଯଦି କିଏ ଆଣିଥିବ କଣ ମାନେ କିଏ ଆଣିଥିବ ଘରକୁ
ହଁ।
ଆଉ ସେଇଥିରେ ଯଦି କୋଉ ଗଛରେ ତମେ ବୋଇତିଆଳୁ ଗ ଛ କି ଯୋଉ ଗଛରେ ହେଲେ ବାନ୍ଧି ଦବ ତ ସେଇଟା ବହୁତ ଭଲ ହୁଏ ସେଇଟା।
ହଁ ସେଇଟା କହନ୍ତି ତ ଆଣନ୍ତି ଆଉ ଅଁ ଯୋଉ ରଶି ଆ ଆଣନ୍ତି ଆଉ ଯୋଉ ସେ ଦାଣ୍ଡ ଧୂଳି ବି ଆଣନ୍ତିନି ବଡ ଦାଣ୍ଡ ଧୂଳି ଆଣନ୍ତି। ଉଁ ଆଉ ସେଠି ଯୋଉ ସେଇଠୁ ତମେ ଆଉ ଖଜା ହେଇଗା ତ ଯିଏ ଯାଆନ୍ତି ପୁରୀ ଆଣନ୍ତି ପୁରୀ ଖଜା।
ହଁ ହଁ।
ଏସବୁ ହୁଏ ଆଉ। ଆଉ ଆଉ ଏବେ ସିନା ଟଙ୍କ ତୋରାଣି ମିଳୁନି ଆଗରୁ ପୁରୀ ଗଲେ ଟଙ୍କ ତୋରାଣି ପିଅନ୍ତିନି ବଢିଆ ଲାଗି ସିଏ।
ହଁ।
ଅଭଡା ଖାଇଆକୁ ତ ମସ୍ତ ସେଇଟା ତ ଆଉ
ଆମ ଥରେ ଯାଇଥିଲୁ ପୁରୀ ଆମେ ଥରେ ଯାଇଥିଲୁ ପୁରୀ ବୁଲିଆକୁ ସାଙ୍ଗମାନଙ୍କ ସହ ତାକୁ ଅବଢା ତାକୁ ଅବଡ଼ା ତାକୁ ପସନ୍ଦ ଆସିଲାନି। କହୁଛି ଏ କଣ ମିଠା ଲାଗୁଛି। ହୁଁ।
ଉଁ ଅବଡା ଭଳିଆ ଜିନିଷ ପସନ୍ଦ ଆସୁନି ଅବଢା ଟା କେତେ ବଢିଆ ଲାଗେ ଅବଢା ଅବଶ୍ୟ ଅଁ ମିଠା ଲାଗେ ଯୋଉ ଡାଲିଟା। ଆଁ ତ ବେଶୀ ଖାଇ ହୁଏନି। କହନ୍ତି ସମସ୍ତେ ଏ ସବୁ ପ୍ରାୟେ ଜିନିଷ ମିଠା ହେଇ ରାଇ ଏ ସିଏ ସବୁ କୋର ମାନେ ଗୋଟେ କଣ ସବୁ ହେଇଥାଏ ମି ଠା ଭାତ ଯୋଉ ଅନ୍ନଟା ବି ମିଠା ହେଇ ନଥାଏ ମିଠା ଅନ୍ନ ନାହିଁ କି ତା ଧିଅରେ। ଆଉ ମିଠା ଜିନିଷ ଟା କଣ ଅଧିକ ଖାଇ ହବ କି ମୁହଁ ବାନ୍ଧିଦେବ ଅଳ୍ପ ଟିକେ ଖାଇବ। ଆଉ କଣ ସେଥିଆ ହେଇଥିବ ଆଉ।
ହଁ ଆମେ ବି ସେମତି ଯାଇଥୀନୁ ଯୋଉ ଖସ୍ତା ଲଡୁ ଫସାଲଡୁ ଭଜା ବହୁତ ରେଟ ବି କରନ୍ତି ସେମାନେ ସେପଟେ ଅଧିକ ପଇସା କହନ୍ତି।
ବି ଅଧିକ ହଁ।
ହଁ।
ମନ୍ଦିର ଭିତରେ ଯୋଉ ଗୁଡା ମିଳେ ସେ ପୁରା ଗୁଆ ଘିହରେ ହେଇଥିବ ଯୋଉ ଖଜା ଗୁଡା ଦେଖିବ ବାହାରେ ବିକ୍ରି ହଉଛି ସେ ସବୁ ତେଲରେ ଛଣା ହେଇଥିବ କିନ୍ତୁ ମନ୍ଦିର ଭି ତରେ ଯୋଉ ଠାକୁରଙ୍କୁ ଭୋଗ ଲାଗିଥିବ ଯେତେବେଳେ ମନ୍ଦିର ଦର୍ଶନ କରିବା ଭିତରୁକୁ ଯାଇ ଥିବ ସେଗୁଡ଼ା ଯୋଉ ସବୁ ଛଣା ହଉଛି ସେ ସବୁ ଘିଅରେ ବାସ୍ନା ହେଉଥିବ ସିଏ ଟିକେ ଅଧିକ ରେଟ୍ ନେଉ। ଛନ୍ତି ତାର
ହୁଁ ହୁଁ ଭିତରେ ଆମେ ପଚାରି ଥିନୁ କେତେ ଚାରିଟା କହୁଥିଲା ଶହେ ଟଙ୍କାନା କେତେ?
ବିରି ତ ତାର କେଜି ମୁଁ ପଚାରୁ ଥିଲି ସେ ତିନଶହ ତିଂସହ ନା ସାଢ଼େ ତିିନସହ କହୁଥିଲା କିନ୍ତୁ ବାହାରେ ସେଗୁଟା ଶହ ଟଙ୍କା କେଜି ହଉ ସେ ଗୋଟେ ଅନୁଭୂତି ଠାକୁରଙ୍କର ଆଉ ଭଲ ଲାଗେ ଆଉ।
ଆମେ ବି ପଚାରିଥିଲୁ ଯେମତିଆ ବହୁତ ରେଟ କଲେ। ହେଲେ ହାଫ କେଜି କି କେଜିଏ ଏମତି ନେଇକିନା ପଳେଇ ଆସିନୁ ଆଉ। ବାହାରୁ ଆଣିଥିଲୁ ଭିତରୁ ହାଫ୍ କେଜି ଆଣିଥିଲି ବାହାରୁ କେଜି ଗୋଟେ କେଜି ନେଇକି ଆସିଥିଲି ଘ
ହଁ ସମସ୍ତେ ସେୟା କରନ୍ତି ଆଉ। ହେଲେ ଆସ ରଥଯାତ୍ରକୁ ଯିବା ପୁରୀ ନହେଲେ ଘର ଆଡେ ଆସ ଶାଶୁଘର ଆଡେ ମୋର ସେଇଠି ବୁଲିବା।
ହଉ ତାଲେ
ହଉ ଆଉ ହଉ ଯାହଉ ହଁ ହଁ ହଉ।
ହଁ।